ଜୟ ଜଗନ୍ନାଥ ମୁଁ କରୁଛି କଟି ଯାଉଛି ହଉ ଚି ଏମିତି ହୋଉଛି।
ଆଜ୍ଞା କେତେ ଥର କଟି କାଟିଛନ୍ତି କରିକି?
ଆ ଦିଥର ଭଳିଆ।
ଓହୋ ତାହେଲେ ସେ ସବ ମାନେ କଣ କଲେ ନେଟାର୍ ଇସ୍ୟୁ ବୋଧେ ଆଉ। ତାପରେ ତମର କହୁଥିଲ ନା ଟିକେ ହ୍ୟାଙ୍ଗ ହଉଚି। ସେଥିପାଇଁ କଣ ଗୋଟେ ହଉଥିବ ଆଉ।
ହଁ ପା।
ଆଚ୍ଛା ଆଉ ଆଜି କଣ ସବୁ ସକାଳୁ ଆଜି ତ ଭଲ ନନ ଭେଜ ବାରଟି ଥିଲା।
ଆମର ତ ଚାକ୍ଷୁ ଚିକିତ୍ସାଳୟରେ ଦିନ କଟିଲା। ଶ କୁଆଡ଼ୁ ଖାଇଲୁ?
ଆଚ୍ଛା ଆଉ କଣ ଆଜି ସବୁ ଦେଇଥିଲେ ମଣିଂ ମାନେ ପ୍ରଭାତରୁ ରାତ୍ର ପର୍ଯ୍ୟନ୍ତ। ଆଚ୍ଛା।
ଏଠି ଖାଇଥିଲି ଖରାବେଳେ ଭା ଭାତ, ଡାଲମା, ଭଜା, କାକୁଡ଼ି। ଆଉ ସନ୍ଧ୍ୟାବେଳେ ଦେଇଥିଲେ ବରା, ଚପ।
ଆ
ଘରକୁ ଗଲେ ଖାଇବି ରୁ
ଆଚ୍ଛା। ବୋଉ ବୋଧେ ପଳେଇ ଆସିଛନ୍ତି ନା କଣ?
ନଥିଲି ତାକୁ ନେଇକି ଆସିଲି ପା।
ମୁଁ କାନ୍ଦି କାନ୍ଦି ଯୋଉ ଆସି ଥିଲି ମୁଁ ସମସ୍ତଙ୍କୁ କହିଦେଇଯାଇଛି ମତେ ଖାଲି ତୋ କଥା ବୁଝାନି ବୁଝା ହେବ ମତେ ତ ଖାଲି ଶାଢ଼ୀ ଦେଇ ଠକି ଦେଇ ଚନ୍ତି ଜାଣିଲ।
ଆଚ୍ଛା ଆଚ୍ଛା।
ହୁଁ ସିଏ ପୁଣି ଦେଇଛନ୍ତିଟା ଏଗାରଶହ ଟଙ୍କା ନା ଆଠଶହ ଟଙ୍କା ମୁଁ କହିଲି ମୁଁ ନେବିନି ତମ ଶାଢୀ ଧର। ନା ରଖିଥାଅ ମୁଁ କହିଲି ତମକୁ ତ କହିଲି ମୁଁ ନିଜ ଚ ଆାଣିବି ଇଏ କି ଚଏସ ମୁଁ ଏରା ପିନ୍ଧିବି ନାହିଁ। ନା ତ କଥା ବୁଝା ହେଇନି ବୋଲି ବୁଝା ବୁଝା କିଛି ନାହିଁ ତମେ ପାଞ୍ଚ ହଜାର ସିଏ ପାଞ୍ଚ ହଜାର ତ ଦଶ ହଜାର ଦେଇଦବ ଦି ଭାଇକି କହି ଛି ନା ମୁଁ ଫୋନ କରି ଫୋନ ଫୋନଁ ଫୋନ କଲେ ପଇସା ପ ଲେ ମୁ ଫୋ ଆଣିବି ଫୋ ନା
ଆଚ୍ଛା
ନା ତୁ ଏଇନା କିଛି କହ ନାହିଁ ନା ଦେଖୁଛୁ କଣ ତୁ କହୁଛୁ ମୁଁ କହିଲି ମାନେ ମୁଁ ଯୋଉ କାହି କେମତି କଲି
ହଁ
ବୋଉକୁ ଦେଇଛନ୍ତି ଦିଟା ଶାଢ଼ୀ କଟନ ଶାଢୀ ଆଉ ମତେ ସେଇ ଗୋଟେ ଗୋଟେ ଶାଢୀ ଦେଇ କଲର ଟା ମତେ ଭଲ ଲାଗୁଛି କିନ୍ତୁ ଡିଜାଇନା ଭଲ
ଆଚ୍ଛା ଆଚ୍ଛା ଏମିତିଆ କଥା ତାହେଲେ ଆଉ
ହଁ ଛନମା ଆସିଲୁ ଗୋଟେ ବାରଟା ହେଇଗଲା
ହଁ
ହୁଁ
କୋଉ ରେ ଆଇଲଲ ବାର୍ତଟ
ତୁ ଗାଡ଼ିିଲରେ
ବାଇକି
ନା ନା କ
ଆଚ୍ଛା ଓ ବାପୁନୁ ମୁ ଟିସନ ଆସିନି ମାନେ
ଏତେ ବଡ ହେଲାଣି ଆସିଲାନ୍ତି
ନା ଏବେ କଣ କହିଲ ସ୍କୁଲ ଖୋଲା ହେଇଗଲା ନା ବିଦ୍ୟାଳୟ ହଁ ବିଦ୍ୟାଳୟଟି ଛୁଟି ହଉଛି ସାତ ଚାରିଟା ଘରକୁ ଆସୁଛି ହେଲା ଖାଇକି ଯାଉଛ ପାଞ୍ଚଟା ହେଠୁ ସେଠିଠୁ ପାଞ୍ଚଟା ସେଥିପାଇଁ ଟିକେ ଡରି ହଉଛି ଚଲ
ଓ ହୋ ହୋ
ହୁଁ
କାଲି ଲାଗିଯାଇଛି ମାଙ୍କକୁ ଦେଇ ଫୋନ୍ ବାପା ଉଠେଇଛନ୍ତି ମୁଁ ସାଙ୍ଗେ ସାଙ୍ଗେ କାଟିଦେଲି
ଆଚ୍ଛା ଆଚଛା ହୁଁ ଆଉ ସେ ଟିଙ୍କା ଖବର ଏଇନା କଣ ମୁଁ ଆକୁ ଟିକେ ଲାଜ ନହିଁ ଦି ଜଣଙ୍କ ମୁହ କ
ମାନେ ତାର ରାତିରେ କାମ ନାଇଟ ଡ ମୋର ଦିନରେ କାମ ମୁଁ କେମିତି କଥା ହେବି ରାତିି ମୁଁ କଥା ହେ ନା ମୁଁଉ କାମ କରିବି ନା ତୁ ସାଙ୍ଗେ ଗପିବୁ ମୁଁ ଘଟୁ ଦିନିଆରେ କହୁଛି ମୁଁ କାମ କରିବି ନା ତ ସାାଇ କ
ହ
ହ
ଏ ଭଗବାନ ତମକୁ ଶୀଘ୍ର ବାହାଘର କରେଇଦବା କଥା ହେଲେ ଆଉ ଏମିତି ହବନି
ମତେ କହିଲା ମୁଁ ନାଇଟ୍ ଡୁଟି କରିକି ଆସିି ତୁମେ ସକାଳୁ କଲ କରିବି ମୁଁ ଆଉ ସକାଳୁ ନିଦ ଭାଙ୍ଗୁ ଦେଇ ନିଦ ଭାଙ୍ଗିଲା ବେଳକୁ ମତେ ଆଉ କଲ୍ ମେସେଜ କରିବୁନି ରକ୍ ଫୋନ ଫନ କରନ ଉଠାଉନ କିଛି ନାହିଁ ଭଲେ ହେଇ ଯା
ତମର ଗୋଟା ଚାଲିଛି ଏମିତି ଆଉ ନା
ହଁ ଭେ ରାଗ ନେଇ ଦଉଛି ବିରକ୍ତି କରି ଦଉଛି
ହ ହ ମୁଁ ତା ଥରେ ମୁଁ ତା ଥରେ ପ -ଚାରୁଥିଲି, କହିଲା ମୋତେ ଟିକେ ଚିଡ଼େଇଆ କୁ ଭଲ୍ ଲାଗେ। ତ ମୁଁ ତାକୁ ଚିଡାଏ।
ଇମିତି ଚିଡଉଚି ପୁରା କାନ୍ଦୁଛି ମୁଁ। କଉ ଦିନ ନାଇଁ ମୁଁ କାନ୍ଦୁନି। ସବୁ ଦିନ୍‌ ସେ କନ୍ଦେଇବ।
ହେଇ ଲୋ
ଝିଅ ପିଲା କାନ୍ଦିଲେ ଲୁହ ପଇଲେ ଜାଣିଚୁ ତ? ନା ଯାହା ହବ ହବ ଆଉ।
ତା'କୁ ତମେ ଦି ଜଣ ତୁ ତା କୁହାକୁହି ହଉଚ ନା ତମେ?
କେ, ସବୁବେଳେ ତମେ ରାଗ ଚିଡ଼ିଲେ ତୁ।
ଓହଃ ଆଚ୍ଛା।
ସିଏ ମତେ ସବୁବେଳେ ତୁ କୁହେ, ମୁଁ ହିଁ ତମେ କୁଏ।
ଆଚ୍ଛା। ସ୍କୁଲ୍ ରେ ପଢିଲା ବେଳ କ'ଣ ତମେ କୁହାକୁହି ହଉଥିଲ? ନା, ଏଇ ଭଲ୍‌ ପାଇଲ ବୋଲିିକା କୁହାକୁହି ହେଲ।
ହଁ!
ତମେ ତ ଜାଣିିଲଣି ସେ ସେନ୍ତି ତମକୁ ଚିଡ଼ଉଚି। ତମେ କାନ୍ଦୁଚ କ'ଣ ପାଇଁ? ତା 'କଥା ରେ
ଏ ମୋର୍ ରାଗ ଚିଡୁଚି, ସେ ଏମିତିଆ କଥା କହି ଚିଡେଇ ଦଉଚି ପୁରା।
ହୁଁ!
ପୁଣି ମତେ ରିଲ୍ସ ପଠଉଚି। ଆଉ ଏଇଟା ସେଇଟା ଆଉ କା କ'ଣ ଏମ୍ତି ଭାବୁଚି ମୁଁ ଇସବୁ ୟା ମାନେ କ'ଣ?
ହୁଁ ହଁ! ତୋର ତ ଭଲ ହେଲା ଆଉ ଙ୍କ ଖାଇବୁ ଡେଲି ଆଉ ଙ୍କ।
କିଏ?
ବାପୁନୁ କଉଠି ଫାଷ୍ଟ୍ ଫୁଡ୍‌ ଦୋକାନ ଖୋଲ୍ଲାଣି ତ। ଆସିକି ପୁରା ଖୁସିରେ କଉଛି। ହୁ ହୁଁ ଆଉ ଘରେ ବାପା ବୋଉଙ୍କ ଦେହ ଭଲ ଅଛି ତ?
ବାପାଙ୍କ ଦେହ ଭଲ ଅଛି, ବୋଉ ଦେହ
ଆଚ୍ଛା!
ବାରି ରାଗ ଚିଡୁଚି, ଫୋନ୍ ଟା ସକାସେ। କ'ଣ କରିବ୍ ମୁଁ?
ସେଇଆ କୁଅ ଦବ।
ଆଣିବି ଦଶରା ରେ ଅଫର୍ ଥିବ ନା, ମୁଁ ଦଶରା ବେଳେ ହିଁ ଫୋନ୍ କିଣିଥିଲି। ଏଇ ଦ ଦଶରାକୁ ବୋଧେ ପାଞ୍ଚ ବର୍ଷ ହେଇଯିବ, କି ଚାରି ବର୍ଷ। ଦସ୍ ଟା ହଁ ଏ ଦଶ୍ ଟଙ୍କା କଉଠୁ ପାଇଲ? ଛ, ତାଙ୍କରି ହେଇଥିବ। ହେ ଭଗବାନ୍! ଆବେ ତାରି ତା ହେଲେ, ସିଏ ଆସି ପଚାରୁଚି କାଆର। ଆଜି ସାର୍ ଆସୁ ଆସୁ ଡେରି ହେବ। ନା, କେତେଳେ ସରିବ ଆମେ ଯିବୁ। ସାଡେ ସାରିକି ଆସିବେ ନା ସାଡେ ପନ୍ଦର ଜଣ। ସାଡେ ସାରିକି ଆଇଲେ, ଆମର ଏଠି ଚବିଶ୍ ଜଣ।
ଆସିବୁ।
କଣ କରୁଚ?
ଡାଲମା ଓ
ଅ ହ।
ବାପୁନୁ ମୋମୋ ନେଇକି ଆଈଛି।
ହୁଁ।
ହଁ ତମ ଦେଢସୁର ହେକେରେ ଚୁଲିରେ ଚିକେନ ପକୋଡା ଛାଣୁଚନ୍ତି।
ଓ ହୋ।
ଏଇ ଯୋଉ ପଇସା ପାଇନଥିଲି ଲୋ ଲୋ ନାଇଁ ଲୋ ଯୋଉ ପଇସା ପାଇନଥିଲି, ତାକୁ ନେଇ ଆଜି ଅନା ଚି ଦେଖିବୁ ସବୁ ଘ ପୁରା ଆଜି ଗୋଟେ ଦିନରେ ଦି ହଜାର୍ ଟଙ୍କା ଖର୍ଚ୍ଚ କରିଦେଲେ ହେଲା। ସକାଳେ ନେଇଆଇଲେ ଆଠଶ ଟଙ୍କାରେ ଚିକେନେ ଦି କିଲି ନା ତିନି କିଲି, ମାଛ ଦେଢ କିଲି ନା ଦି କିଲି। ତା ପରକୁ ହେଇଠୁ ଏଇନା କେ ହେଠୁ ଗଲେ, ଚିକେନେ ପକୋଡ଼ା ପାଇଁ ପୁଣି ନେଇ ଆଇଲେ ସବୁ ତାପରେ ହାଟ କରିଦେଲେ ସେଠୁ ସଇଲା ମୋ ପଇସାଙ୍କ ସବୁ ସରେଇ ଦେଲେ ହେଲା।
ମୁଁ କଲ ଇଏକଟା ଯୋଉ ନୁହେଁ ସେ ଯୋଉ ନମ୍ବର ତାକୁ ସବୁ ମିଶେଇ ଥିଲି। ମୋର ହେଲେ ହେଲା ପାଞ୍ଚଶହ ବାର ଟଙ୍କା ନା କେତେ ଟଙ୍କା ହେଲା କିନ୍ତୁ ମୋର ଆସି ସାରିଲାଣି ଫାଷ୍ଟ ଖୋଲିଲି ଦି ଟଙ୍କା ତାପରେ ଆସିଲା ଚାରିଶହ ତେୟାନବେ ଟଙ୍କା ତାପରେ ପ୍ରସେଶିଂ ରେ ଆସିଛି ଶହେ ଛବିଶ ଟଙ୍କା ଆଉଥରେ ଅଛି ପାଞ୍ଚଶହ କେତେ ଟଙ୍କା।
ହୁଁ ଉ ହୁଁ ମୁଁ ତମକୁ କହୁନି ଡବଲ ହେଇକି ଆସିବ।
ଓଇ ହୁଁ।
ତ ଯେତିକି ଗଣିଥିବ ଆଇଲା ବେଳୁ ତ ଡବଲ ହେଇକି ଆସିବ।
ଏଇଟା କଣ କହିଲ ଅ ମାନେ ଆମେ ତ କରୁଛୁ ଯୋଉ ଯାହା ଯିଏ ଏଇଟା କରିଛନ୍ତି ତାଙ୍କ ତାଙ୍କର କଣ ପ୍ରଫି
ସିଏ ଆମ ଓଡିଆ ଭାଷା ଟାକୁ ନେଲେ ମାନେ ଆମର ପରମ୍ପରା ମାନେ ଦେଖୁନ ଏବେ ଏ ଏଇ ସବୁ ଓଡିଆର କରୁଛି କେମତି ବିଡିଓ ଛାଡୁଛି। ସି କୋଉଠୁ ଏତେ ଓଡିଆ ଆଣିବ ସିନା ଆମ କଥାଟା ନେଲେ ସେ ତାକୁ ଏଡିଂରେ ପକେଇବ ସେ କୋଉଠୁ ଆଣିବ ଏତେ କଥା। ସେଇଥିପାଇଁ ସେ ପୁରା ଦେଇ ଦେଇଛି ଆମ ଖାଦ୍ୟ ଆମ ଯୋଉ ଜାନି ଯା ଯାତ୍ରା ଆମ ପରମ୍ପରା ଆମ ପର୍ବ ଆଉ ଯେତେ ଯେତେବେଳେ ତମେ ଅଡିଓ ସ୍ପିଚ ଟା ଦେଖିବୁ କରିବ ସେ ଯୋଉ ଟ୍ରାନ୍ସଲେସ ଟା ଆସିବ ତମର ଯେତେବେଳ ଦେଖିବୁ ନା ସେରୁଲା ସେ ଅଡିଓ ରେ ଖାଲି ଆମ କଥା ହଁ ଆମକୁ ଆଇଛି ଧର ତ ଦେଖୁନ ସେ କେମିତିଆ କଥା କଥା ହେଇଛନ୍ତି ସବୁ ସେଇଗୁୁରା ହିଁ ଆମକୁ ଲେଖିବାକୁ ଦେଇଛି।
ଓହୋ।
ହୁଁ ସେମାନେ ଗୋଟେ ପ୍ରୋଜେକ୍ଟ କରିବ ହେଲା ହେଇ ଯେମିତି କରୁଛନ୍ତି ଏ ଆଇରେ। ଏଡିଟିଙ୍ଗ ପକଉଛନ୍ତି ସେ କୋଉଠୁ ଓଡିଆ କ ଅ ତାର ଅଭିଜ୍ଞତା ଥିଲେ ସିନା ଆଉ ସେ ଆମ ଠାରୁ ନେଲେ ସେ ସେଇ ଆମ ରେକର୍ଡିଙ୍ଗ ଗୁଡ଼ା ଭଲ ଭଲ ଗୁଡ଼ା ସେ ରଖିବ ଯିଏ ସବୁ ଏଡିଟିଂ ଯୋଉ କଲେ ବିଡ଼ିଓ
ହଁ। ମୁଁ ସେୟା ଭାବୁଛି କି ସିଏ ମାନେ ଏମିତି କଥାବାର୍ତ୍ତାରେ ଯଦି ସିଏ ପଇସା ଦଉଛନ୍ତି ତାଙ୍କର ତ କିଛି ଥିବ ନା।
ନା ନା ତାଙ୍କର ଆମେ ଦେଖ ଯିଏ ଯଦି ଆମକୁ କହିଥାନ୍ତା ମାଗଣାରେ ଆମେ ତାର କାମ କରିବୁ ଏମିତି ତାକୁ କୁ ଦବୁ ଆମ ସଂସ୍କୃତି ଆମ ପରମ୍ପରା, ଆମ ଖାଦ୍ୟ, କି ଆମ ଯାନବାହାନ ଆମେ ଦବୁ ଆମେ କେବେ ଦେଇଥାନ୍ତୁ କି? କଦା ବି ଦେଇ ନଥାନ୍ତୁ। ଆଉ ତାର ପଇସା ଅଛି କିନ୍ତୁ ଆମ ସଂସ୍କୃତି ପରମ୍ପରାର କିଛି ତା ପାଖରେ ନାହିଁ। ସେଥିପାଇଁ ସିଏ ଆମକୁ ପଇସା ଦେଲେ ଆମେ ତାକୁ ଆମ କଥା ହୁଁ। ସେତାର ସେଇଟାକୁ ନେଇକି ତାର ଫିଲ୍ମ
ଚାର୍ଜ ହଉନି, ଚାର୍ଜ ବର୍ଷେଇକି କଣ କଥା ହଉଛୁ। ଚାର୍ଜ ତ ହଉନି ହଉନି ଯେତିକି କି ସେତିକି ତା ଦେହରେ ପୁଣି ଫୋନ୍ ହାଙ୍ଗ ହୋଉଛି ମୁଣ୍ଡ ଖରାପ। ରହି ଯାଉଛି। ହଉ ଭାଉଛ ରଖୁଛି ପରେ କରିବି ଆଁ।
ଆଉ ଆଉ କରିବନି।
ହଁ ଏବେ ନୁହେଁ ମୁଁ କରିବି ଘରକୁ ଗଲେ ଆଉ।
ହଁ ମତେ କହିବ ହେଲା। ଇରେ, ହଁ ଏଗାର ମିନିଟ ହେଇଗଲାଣି ନା ହଉ ହଉ। ହୋଉ।
ମୁଁ ପୁଣି ଆପ